ବି ନମସ୍କାର।
ଆଜ୍ଞା ନମସ୍କାର।
କଣ କରୁଚନ୍ତି?
ଏଇ ବସଚି ଆଉ ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା।
ଆଉ ଆପଣ କଣ କରୁଛନ୍ତି?
ଆମେ ଏଇଠି ଏଇ ଛାତରେ ବୁଲିବାକୁ ଆସିଲୁ ଆଉ ଆପଣ?
ଏ ହେଇ ମୁଁ ବସିଚି ଘରେ ଆଉ।
ଓହୋ। ଆଉ ସ୍ୱାସ୍ଥ୍ୟ କିପରି।
ହଁ ସ୍ୱାସ୍ଥ୍ୟ ମୋର ଭଲ ଅଛି ଆପଣଙ୍କର କିପରି ଅଛି?
ହଁ ମୋର ବି ଭଲ ଅଛି।
ମୁଁ ଏଇ ଯୋଉ ପଚାରୁଥିଲି ମ ମୋ ଛୁଆଙ୍କ କହୁଥିଲି ମ ଝିଅ କହୁଥିଲା ଯେ।
ଆଜ୍ଞା।
ଦୁର୍ଗା ପୂଜା ଟିକେ ବିଷୟରେ ତାଙ୍କର କଣ ପ୍ରବନ୍ଧ ଦିଆ ହେଇଛି ତ।
ଓହୋ।
ସେ କହୁଥିଲେ କି ଟିକେ ବୁଝାଇଥାନ୍ତି। ଆଉ ଆପଣ କିଛି ଜାଣିଛନ୍ତି ଯଦି ମତେ କହିବେ। ତାଙ୍କୁ ଟିକେ ବୁଝାଇ କହିଥାନ୍ତି।
ଓହୋ ଦୁର୍ଗା ପୂଜା ବିଷୟରେ?
ଆଜ୍ଞା।
ଓହୋ। ଉଁ ଭାରତର ଏକ ପ୍ରମୁଖ ସେଟା ଗୋଟେ। ଆମର ଭାରତରେ ଯୋଉ ତେରଟା ପର୍ବ ଥାଏ ସେଥିରେ ସେ। ସେଥିରୁ ଦୁର୍ଗା ପୂଜା ମଧ୍ୟ ଗୋଟେ। ଆଉ ସେଟା ଆଶ୍ୱିନ ମାସରେ ପଡେ। ଯୋଉ ଆ ଓଡିଆରେ ଆଶ୍ୱିନ ମାସ କହୁଛେ ଆଉ ଯୋଉ ଇଂରାଜୀ ରେ ସେପ୍ଟେମ୍ବର ଅକ୍ଟୋବର।
ହଁ ହଉ ଶୁଣନ୍ତୁ ମୁଁ କଣ କହୁଥିଲି ଆପଣଙ୍କୁ କି ଏ। ଆକ୍ଚୁଆଲି ସେ ଗୋଟେ ଭାରତର ଗୋଟେ ହିନ୍ଦୁ ପର୍ବ ବୋଲି ଆମେ କହୁଛେ ତାଙ୍କୁ। ଆମ ଭାରତ ଭିତରେ ହିନ୍ଦୁ ମାନଙ୍କର ଏକ ପର୍ବ ବୋଲି ଆମେ ଜଣାଉଛେ।
ଆଜ୍ଞା।
ତାହା ଆଶ୍ୱିନ ମାସରେ ପଡିଥାଏ ବୁଝିଲେ ନା।
ଆଜ୍ଞା।
ଆଉ ସେଇ ଏହି ପର୍ବରେ ଆମେ ଅନ୍ୟାୟ ଉପରେ ନ୍ୟାୟ। ମନ୍ଦ ଉପରେ ଭଲ। ବିଜୟର ପ୍ରତୀକ ଅଟେ ବୋଲିକି ଆମେ କହିଛେ କାରଣ ଯୋଉମାନେ ସବୁ ଅନ୍ୟାୟ କରିଥାନ୍ତି ତାଙ୍କ ଉପରେ ନ୍ୟାୟ ଦବା। ଆଉ ମନ୍ଦ ଉପରେ ଆମେ ଭଲ କରିବା।
ଆଜ୍ଞା।
ଏସବୁ ଗୋଟେ ବିଜୟ ହେଇଥାଏ ବୋଲିକି ଆମେ କହିଥାଉ କାରଣ ସେମାନେ ଉଁ ଯୋଉ ସବୁ ଖରାପ କାମ କରିଥାନ୍ତି ସିଏ ଆଉ କରିପାରିିନଥାନ୍ତି ଏଇ ଦି ଏଇଥିରେ ସେମାନେ କଣ କରିଥାନ୍ତି ନା ଭଲ ବାଟକୁ ଆସିଥାନ୍ତି, ବୁଝିଲେ ନା?
ଆଉ ଯୋଉ ମୋ ଭଉଣୀ ଆମର ଦୁର୍ଗା କାହାଙ୍କର ରୂପଟି କହିଥାନ୍ତେ?
କଣ କହିଲେ?
କୋଉ ଦେବୀଙ୍କର ରୂପ ଦୁର୍ଗା?
ଦୁର୍ଗା କାହାର ରୂପ?
ଆଜ୍ଞା।
ଦୁର୍ଗା ହଉଛନ୍ତି କଣ କହିଲ ଅ କିଛି ଦିଗର ସମ୍ପର୍କ ସୂଚନା ଦିଆହେଇଛି ବୋଲି କୁହାହେଇଛି କିନ୍ତୁ ତାଙ୍କର ଦୁର୍ଗା ପୂଜା ଦୁର୍ଗା ଦେବୀ ମାଙ୍କର ରୂପ ବୋଲି କୁହାଯାଇଥାଏ।
ଆଜ୍ଞା ପାର୍ବତୀଙ୍କ ରୂପ।
ଆଜ୍ଞା?
ପାର୍ବତୀଙ୍କ ରୂପ।
ମାନେ ଦୁ ଦୁର୍ଗା ମାଙ୍କୁ ପାର୍ବତୀ ବୋଲି କୁହାଯାଏ?
ହଁ ମୋ ମା ତ କହୁଥିଲେ।
ଓହୋ ମୁଁ ଜାଣିନଥିଲି ଯାହା ହଉ ଆପଣଙ୍କ ଧୁରୁ ଭଲ କଥାଟେ ମୁଁ ଜାଣିବାକୁ ପାଇଲି।
ଆଜ୍ଞା ଆଜ୍ଞା।
ଆଜ୍ଞା। ଏଇ ଦୁର୍ଗା ପୂଜାରେ ବହୁତ ଦିଗରେ ମଧ୍ୟ ବ ସବୁ ପ୍ର ପ୍ରତ୍ୟେକ ଦିଗରେ ମଧ୍ୟ ପୂଜା କରାଯାଇଥାଏ ଜାଣିଛନ୍ତି ଆପଣ?
ହଁ ଏ ଏହାକୁ ମଧ୍ୟ ମହାନ ଉତ୍ସବ ବୋଲି କୁହାଯାଇଥାଏ ସେମାନେ ଯୋଉ ପାଳନ କରିଥାନ୍ତି ତାକୁ ମହାନ ଉତ୍ସବ ବୋଲି ମଧ୍ୟ କୁହାଯାଇଥାଏ।
ଆଜ୍ଞା।
ଦୁର୍ଗା ମାଙ୍କର ବହୁତ ଶକ୍ତି, ଧୈର୍ଯ୍ୟ, ଜ୍ଞାନ ଏସବୁ ଦେବୀ ବୋଲି ତା କୁ ବିଶ୍ଵାସ କରାଯାଏ, ଜାଣିଛନ୍ତି ଆପଣ?
ଆଜ୍ଞା ସେ ଭ ଯୋଉ ଭୟଙ୍କର ଅସୁରକୁ ଓ ମାରି ଆମ ଧ ଆମ ଯୋଉ ପୃଥିବୀପୃଷ୍ଠକୁ ରକ୍ଷା କରିଥିଲେ।
ସେଇଥିପାଇଁ ତାଙ୍କୁ ବା ମହିଷାସୁରମର୍ଦିନୀ ବୋଲି କୁହାଯାଏ।
ଆଜ୍ଞା।
ଏଇଟା ମୁଖ୍ୟତଃ ଦୁର୍ଗା ପୂଜାଟି ଷଷ୍ଠୀରୁ ଆରମ୍ଭ ହୁଏ ଜାଣିଛନ୍ତି? ଦଶମୀରେ ଶେଷ ହୁଏ। ଏମିତି ପାଞ୍ଚ ଦିନ ଧରି ଚାଲିଥାଏ।
ଆଜ୍ଞା କିନ୍ତୁ ଯୋଉମାନେ ମାଙ୍କୁ ବେଶୀ ମାନନ୍ତି ସେମାନେ ନଅ ଦିନ ଧରି ତାଙ୍କୁ ପୂଜା କରିବା ସହିତ ଉପାସ ବା ଉପବାସ କରନ୍ତି।
ହଁ ଏଇ କଳସ ବୁ ବୁଡ଼ାଇ ଯୋଉମାନେ ଖଣ୍ଡାୟତ ମାନେ ଖଣ୍ଡା ପୂଜା କରିଥାନ୍ତି ଜାଣିଛନ୍ତି ନା?
ଆଜ୍ଞା।
ଆଉ।
ପୀଠ କୁ ଜାଆନ୍ତି। ଏ ଯଉ ମେଳ ମେଳଣ ସବୁ ହୁଏ ପିଲାମାନେ ବହୁତ ଖୁସି ବାସି ହୁଅନ୍ତି।
ହଁ ବହୁତ୍ ଖୁସିରେ ରୁହନ୍ତି। ତାପରେ କଣ କହିଲେ ଏଇ ଯଉ ଅଷ୍ଟମୀ ପୂଜା ମଧ୍ୟ ବ୍ରତ ଓଷା ହୋଇଥାଏ ମା ମାନେ କରିଥାନ୍ତି ଶଙ୍ଖା, ବ୍ରତ୍ ବ୍ରତ ଏ- ଫଳ ଏସବୁ ପୂଜା କରିଥାନ୍ତି।
ହଁ।
ଜାଣିଚନ୍ତି ନା?
ଆଜ୍ଞା।
ଫଳ ଆକାରରେ ନେଇଥାନ୍ତି ଯେମିତି କିି ନଡିଆ, ସେଓ ଅଙ୍ଗୁର୍। କମଳା, ବେଦନା ଖଜୁରୀ, ଖସା ଲଡୁ।
ଇତ୍ୟା- ଫଳ ମୂଳ ପୁଜା କରନ୍ତି -ଆଜ୍ଞା।
ଆଉ
ମାଙ୍କର- ମାଙ୍କର ଝୁଣା ପ୍ରିୟ ମଧ୍ୟ। ଝୁଣା ମାଙ୍କର ବହୁତ୍ ପ୍ରିୟ।
ହଁ ଆଉ ତାଙ୍କର ବସ୍ତ୍ର ଏସବୁ ମଧ୍ୟ ଯାଇଥାଏ। ପୂଜା ହବା ପାଇଁ ବୁଝିଲେ ନା?
ଆଜ୍ଞା।
ଆଉ ଉଁ- ସେଦିନ ପୂଜା କରନ୍ତି। ଆ ତାପରେ ରାବଣ ପୋଡି ହୁଏ ଦଶରା ଦିନ।
ଆଜ୍ଞା।
ଆଉ ଏଇ ସବୁ ପଦ୍ଧତିରେ ଚାଲିଥାଏ ଦେବୀ ମାଙ୍କର।
ହଁ।
ତା ଏ-ଏଇ ଦେବୀ ପକ୍ଷଙ୍କର ଆରମ୍ଭ ହୋଇଥାଏ ମହାଳୟା ଅମାବାସ୍ୟା ଦିନ ପିତୃ ପୁରୁଷଙ୍କୁ ଦିଆଯାଇଥାଏ ଜାଣିଚନ୍ତି ଆପଣ?
ନାଇଁ ଜାଣିିନଥିଲି ଆପଣଙ୍କଠୁ ଶୁଣିଲି ଏଇଟା।
ହଁ ସେଇ କଥା ବା ସେଇଦିନ ମଧ୍ୟ ମଇ ସାସୁର ମର୍ଦିନିଙ୍କ ଚଣ୍ଡି ପାଠ ହୋଇଥାଏ ସମସ୍ତଙ୍କ ଓଡିଆ ଘରେ।
ଆଜ୍ଞା।
ଷଷ୍ଠୀରୁ ନବମୀ ପର୍ଯ୍ୟନ୍ତ ଦିନ ମାନଙ୍କର ସକାଳ ସନ୍ଧ୍ୟାରେ ବିଭିନ୍ନ ପ୍ରକାରର ମାଙ୍କୁ ଆରାଧନା କରାଯାଇଥାଏ ଜାଣିଚନ୍ତି?
ଆଜ୍ଞା।
ସବୁ ପୂଜା ସାମଗ୍ରୀ ଫୁଲ ଭୋଗ ମଧ୍ୟ ତାଙ୍କୁ ଦିଆଯାଇଥାଏ ସକାଳେ ସନ୍ଧ୍ୟାବେଳେ। ପୂଜା କରାଯାଇଥାଏ ଫୁଲ, ଫଳ ଏସବୁ ମଧ୍ୟ ମାଙ୍କୁ ଅର୍ପଣ କରାଯାଇଥାଏ ବୁଝିଲେ ନା।
ଆଜ୍ଞା।
ଆଉ ସେମିତି ପୂଜାର ଶେଷ ଦିନ ମଧ୍ୟ ମାଆଙ୍କୁ ବିଦାୟ କରାଯାଇଥାଏ ମୂର୍ତ୍ତି ବିସର୍ଜନ କରାଯାଏ।
ହଁ ମୂର୍ତ୍ତି ବିସର୍ଜନ ଅ- ଭଲସେ କରନ୍ତ୍
ବହୁତ୍ ଲୋକ ମାନେ ମିଶିକରି ବହୁତ ଧୁମଧାମ୍ ରେ କରିଥାନ୍ତି।
ଆଜ୍ଞା।
ଆଉ ଲୋକମାନେ ପରସ୍ପରକୁ। ମିଠା ଖୁଆଇଥାନ୍ତି ଶୁଭେଚ୍ଛା ଜଣେଇଥାନ୍ତି ଜାଣିଛନ୍ତି ନା ଲଡୁ
ହୁଁ ହୁଁ।
ହରିକା ମିଠା ସବୁ ଲୋକମାନେ ଅନ୍ୟ ମାନଙ୍କୁ ଖୁଆଇଥାନ୍ତି ବହୁତ ଖୁସି ଜଣେଇବା ପାଇଁ ଆଉ। ବୁଝିଲେ ନା ଏଇଟା ଗୋଟେ ସାସ୍ ସାକୃତିକ କାର୍ଯ୍ୟକ୍ରମ ଦୁର୍ଗାପୂଜା ବୋଲି ସମୟରେ ମଧ୍ୟ ଚାରିଆଡେ ଉତ୍ସବର ମାହଲ ଦେଖିବାକୁ ମିଳିଥାଏ। ହଁ ସବୁଆଡେ ଗୋଟେ ସାଂସ୍କୃକ ପୂଜା କହିଦଉନ ଯୁଆଡା ଦେଖେ ଦୁର୍ଗା ପୂଜା ଆମକୁ ଦେଖିବାକୁ ମିଳିଥାଏ।
ଆଜ୍ଞା ଆମର ଏଠି ଆମର ଏଠି ବ ତିନି ଚାରିଟା ମେଢ ହୁଏ।
ଆଜ୍ଞା ସହର ହଉ କି ଗ୍ରାମାଞ୍ଚଳରେ ହଉ ସୁନ୍ଦର ସୁନ୍ଦର ପେଣ୍ଡାଲ ମଧ୍ୟ ନିର୍ମାଣ କରାଯାଇଥାଏ।
ହଁ ତା ଦେରେ ମାଙ୍କୁ ସୁସଜ୍ଜିତ କରି ତାଙ୍କର ମୂର୍ତ୍ତି ତ ବହୁତ ଆଗରୁ ସେଇଠି ତିଆରି ସେଇଠି ତିଆରି ହୁଏ। ଯୋଉମାନେ ତିଆରି ନ କର ସେମାନେ ଯୋଉମାନେ ଏମାନେ ଆଣନ୍ତି ମୂର୍ତ୍ତି ମଣ୍ଡପରୁୁ ସେମାନେ ସେମାନେ ତାଙ୍କ ବସ୍ତ୍ର ଅରିକା ତିଆରି ବସ୍ତ୍ର ଅରିକା ପିନ୍ଧେଇ କି ସଜାସଜି କରିବା ପାଇଁ ବହୁତ ଆଗରୁ ମୂର୍ତ୍ତି କୁଆଣି ସଜବାଜ କରନ୍ତି ଷଷ୍ଠୀ ପୂର୍ବରୁ। କାରଣ କଳସ ବୁଡିବା ପୂର୍ବରୁ ମାଙ୍କର ରହିବା ଟା ନିହାତି ଦରକାର।
ମେଢ ସାଜସଜ୍ଜା ମଧ୍ୟ ଲୋକମାନଙ୍କର ଭିଡ ଜମେ ଦେଖିବା ପାଇଁ ଯାଣିଛନ୍ତି ନା? ପୁରା ଆଲୋକିତ ହେଇଥାଏ ପୁରା ସେ ଜାଗା।
ଆଜ୍ଞା।
ନୂତନ ବସ୍ତ୍ର ମଧ୍ୟ ସମସ୍ତେ ପରିଧାନ କରନ୍ତି ବା ପିନ୍ଧନ୍ତି।
ଆଜ୍ଞା।
ସାଙ୍ଗସାଥି ମାନେ ପେନାଲ ଉପରକୁ ବୁଲିବାକୁ ଯାଆନ୍ତି।
ଆଜ୍ଞା। ଏବେ ଏଇ ଯୋଉ କମିଟି ଭାଇ ମାନେ ଯୋଉମାନେ ଦୁର୍ଗା ପୂଜା କରୁଛନ୍ତି ସେମାନେ ଏ ଯୋଉ ନାଚ ଗୀତ ସହିତ ଭଜନ କୀର୍ତ୍ତନ ଓ ଯୋଉ ସଭା ସମାରୋହ ରଖୁଛନ୍ତି।
ହଁ। ଆଚୁଆଲି ଆମ ସାମାଜିକରେ ଏଇଟା ଗୁରୁତ୍ୱପୂର୍ଣ୍ଣ ଦୁର୍ଗା ପୂଜା ବୋଲି ମଧ୍ୟ
ଆଜ୍ଞା ଆଜ୍ଞା ଆଜ୍ଞା
କାରଣ ଏକତା ସଦ୍ଭାବନା ବୃଦ୍ଧି କରିଥାଏ ସମସ୍ତଙ୍କେ ଯୁଆଡେ ଯିଏ ଯୁଆଡେ ଯାଆନ୍ତି ଛୁଟିରେ ଆସନ୍ତି ଘରକୁ।
ଆଜ୍ଞା ଛୁଟି ଯୋଉ ହୁଏ ଏଇ ଯୋଉ ଛୁଟି ଯୋଉ ହୁଏ ଯୋଉ ମାନେ ଓଷା ବ୍ୟସା ବେଶୀ କରନ୍ତି କି? ଅ ପ୍ରତି ସ୍ତ୍ରୀ ଲୋକ ତ ଦୁର୍ଗା ପୂଜା କରନ୍ତି ସେମାନେ ବ୍ରତ ପୂଜା ତା ପାଇଁ ତାଙ୍କ ଯୋଉ ବାହାରେ ଥିଲେ ଘରକୁ ଆସନ୍ତି ଛୁଟି ନେଇକି। ପୂଜା ପାଠ କରିକି ଆନନ୍ଦ ମଜା କରି ଯାଆନ୍ତି ଆଉ।
ହଁ ତ ଏଇ ଦୁର୍ଗା ପୂଜା କୁ ମଧ୍ୟ ଅତ୍ୟନ୍ତ ଆନନ୍ଦ ବା ଉତ୍ସାହର ସମୟ ଅଟେ ବୋଲି ସେଥିପାଇଁ କହିଥାନ୍ତି ଛୁଆମାନେ। ଖୁସି ଥାଆନ୍ତି ସେତେବେଳେ ପରୀକ୍ଷାର ଚିନ୍ତା ବି ନଥାଏ ପରୀକ୍ଷା ସରି ଯାଇଥାଏ ପିଲାମାନେ ଖୁସିରେ ଏ ବୁଲିଥାନ୍ତି।
ଆଜ୍ଞା।
କିନ୍ତୁ ମାଙ୍କ ଆଶୀର୍ବାଦ ରୁ ଉ ଆମ ସମାଜରେ ଶାନ୍ତି ସମୃଦ୍ଧି ଏବଂ ନ୍ୟାୟ ପ୍ରତିଷ୍ଠା ହଉ ବୋଲିକି। ସମସ୍ତେ ପୂଜା କରିଥାନ୍ତି ବୁଝିଲେ ନାଁ?
କେଉ କଳି ଯୁଗରେ ମଧ୍ୟ ମା। ଅ ବିଜୟ ମାନ କରନ୍ତି ଓ ତାଙ୍କୁ ପୂଜାରେ ରିଷ୍ଠାୟମାନ ହୋଇ। ଯାହାକୁ ଲୋକମାନେ ପୂଜା ପାଠ କରୁଛନ୍ତି।
ହଁ ଏଇ ସବୁ ଛୋଟ ବଡ ଏସବୁ ମଧ୍ୟରେ କୌଣସି ପାର୍ଥକ୍ୟ ନଥାଏ।
ଆଜ୍ଞା ଆଜ୍ଞା ଜାତି ଭେଦ ପାର୍ଥକ୍ୟ କି ଏ ଖାଲି ସେମାନେ ପୂଜା ପାଠ କରନ୍ତି।
ହଁ। ଯଦି ଏଇ ସମ୍ପର୍କରେ ଆମେ ସବୁ ଜାଣିଲେ ବା ଆଲୋଚନା କଲେ। ଆମେ ଅନ୍ୟ ମାନଙ୍କୁ ମଧ୍ୟ ଜଣାଇ ଦେଲେ, ବହୁତ ଖୁସି ହେବେ ସମସ୍ତେ। ଯାହା ହଉ ଆପଣ କିତି ମାତ୍ରାରେ ଜାଣି ଛନ୍ତି ମୁଁ ବି କିତି ମାତ୍ରାରେ ଜାଣିଛି, ଆଉ ଆମେ। ଯଦି ଚାହିଁବା ସମସ୍ତେ କି ବି ମଧ୍ୟ ବହୁତ ମାତ୍ରାରେ ଜଣାଇ
ପାରିବା ଆଜ୍ଞା।
ଜଣାଇଲେ ସମସ୍ତେ କିଛି କିଛି ନା କିଛି ପୂଜା ବିଷୟରେ ଜାଣିପାରିବେ, ଆଁ ଯୋଉମାନେ ବି କରୁନାହାନ୍ତି ସେମାନେ ମଧ୍ୟ
ଓଷା, ତାପରେ।
ମାନେ ଖୁସି ହେଇ କରିବେ।
ଆଜ୍ଞା।
ଓଃ। ଯାହା ହଉ ଆପଣଙ୍କ ସହିତ କଥା ହେଇ ମୁଁ ବହୁତ ଖୁସି ଅନୁଭବ କଲି।
ଆଜ୍ଞା। ଆପଣ ମୁଁ ଯଉଁ ଯୋଉଁ ଶିଖିନଥିଲି କିଛି ଜାଣିନଥିଲି ଏ ବି ନୀତି କିମ୍ବା ଓଷା ବିଷୟରେ ଆପଣଠୁ ଶିଖିଲି ବହୁତ ଖୁସି ଲାଗିଲା।
ଯାହା ହଉ, ମୁଁ ବି ଆପଣଙ୍କ ଥୁରୁ ବହୁତ କିଛି। ଶିକ୍ଷକଙ୍କୁ ମିଳିଲା ଯେମିତି ଦୁର୍ଗା ମା କୁ ପାର୍ବତୀ ମାଆ ବୋଲି କୁହାଯାନ୍ତି। ମୁଁ ଜାଣିନଥିଲି ଆପଣଙ୍କ ଥିରୁ ଶିଖିଲି। ହଉ ଆପଣ ଶୋଇଥାନ୍ତି କଥା ହେଇ, ମୁଁ ବହୁତ ଧନ୍ୟ ମନେ କରୁଛି। ବହୁତ ଖୁସି ମଧ୍ୟ ଲାଗୁଛି।
ଆଜ୍ଞା।
ଏବେ ରଖୁଛୁ, ଶୁଭ ସନ୍ଧ୍ୟା। ନମସ୍କାର ର ରଖନ୍ତୁ।